ହ୍ୟାଲୋ।
ହ୍ୟାଲୋ।
ହଁ ମୋ କଥା ଶୁବୁଛି।
ହଁ ହଁ ଶୁଭୁଛି ଆଉ କଣ କରୁଛ ମୁଁ ଏଇ ବସି ଚି ଆଉ କଣ କରିବା ଖରା ବେଳ ଟାଇମ୍
କେବେ ସରିଲା କି?
ହଁ ହଁ ଆମର ଶୀଘ୍ର ବା
ଶୀଘ୍ର ମାନେ ଏ ବାଟା ଭିତରେ ଖାଇଦିଅ ନା କଣ?
ନା ନା କଣ କହିଲେ ଛୁଆଟା ଅଛି ନା ମୋର ପୁଅଟା ଅଛି ତ ସେ ସ୍କୁଲୁ ଆସିିଲା ମାନେ ସାଙ୍ଗେ ସାଙ୍ଗେ ମାନେ ଅଧଘଣ୍ଟେ ପରେ ଆମେ ଖାଇଦବୁ ଗୋଟେ ଭିତରେ ଖାଇଦବୁ
ହଁ ଯେତେ ଦିନ ସ୍କୁଲ ତ ବନ୍ଦ ଥିବ ସେତେ ଦିନରେ ଶା ମାନେ ଇଏ ଯାହା ହଇରାଣ କ
ଏ କୁହ ନା କୁହନା ମାନେ ଦିନ ଦିନଗଣୁଥିଲେ ଖାଲି କୋଉଦିନ ସ୍କୁଲ ଖୋଲିବ।
ସେ ମାସେ ଦେଢ ମାସ ବି ମୁଣ୍ଡ ଗୋଟେ ଭାରି ଲାଗୁଥିବ ଏ କେବେ ସ୍କୁଲ ଖୋଲନ୍ତା ସ୍କୁଲ ପଳେଇଲେ ଛୁଆ କାମ ଟିକେ ହାଲକା।
ହାଲକା କୁହନା କୁହନା ହାଲକା ସିନା କିନ୍ତୁ ଯୋଉ ସକାଳୁ ଉଠିବା ଟା କଷ୍ଟ।
ହଁ ସେଇ ଖାଇବା ବନେଇବ। ଇଏ କରିବ ଆଉ କପଡା ଲତା ଧୁଆ ଧୁଇ ସିଏ ସବୁ।
ସିଏ ସବୁ ପଛେ। ସିଏ ସବୁ ତାଙ୍କୁ ଆଗେ ବିଦା କରିସାର ତାପରେ ଯାହା କରିବ କାମ।
ଆଁ, ଟିଫିିନ ନେଇକି ଯାଆନ୍ତି ବୋଧେ?
ହଁ, ହଁ ସେ ସକାଳୁ ଖାଇକି ଯିବ। ପୁଣି ଟିଫିନ ନେଇକି ଯିବ। ପୁଣି ଆସିବା ପୂର୍ବରୁ ପୁଣି ରୋଷେଇ ସାରିବାକୁ ପଡିବ।
ହଁ ସେଇଟା ତ ଆହୁରି ଗୋଟେ ଟେନସନ୍। ଏମିତି ଅଲଗା ଟାଇମ୍ ରେ କଣ ଯେତେବେଳେ ଗୋଟେ ରୋଷେଇ ସାରିଲେ ବି ଗୋଟ
କିଛି ମାନେ ହଁ ଅହିବନ୍ୟ ଅସୁବିଧା କିଛି ନାହିଁ। ଏ ସ୍କୁଲ୍ ଯିବ ମାନେ ତାଙ୍କ ଟାଇମ୍ ହିସାବରେ ତୋମକୁ ସବୁ କରିବାକୁ ପଡିବ ନା।
ସେମିତି ଶନିବାରିଆ ଏଇ ଯୋଉ ସେକେଣ୍ଡ ସଟର୍ଡେ ଫୋର୍ ସଟର୍ଡେ ଛୁଟି ହୁଏ ସେମିତି ହୁଏ କି?
ନା ସ୍କୁଲ୍ ରେ କଣ ସେକେଣ୍ଡ ସଟର୍ଡୃ ଫୋର୍ ସଟର୍ଡେ କିଛି ଛୁଟି ନାହିଁ।
ଏଇ ଗର୍ମେଣ୍ଟ ସ୍କୁଲ୍ ନା?
ନା ନା ତାର ଶିଶୁ ମନ୍ଦିର।
ଓହୋ! ହଁ ଶିଶୁ ମନ୍ଦିରଟା ପାଠ ଏଇ ଯୋଉ ଉଁ, ବୈଦିକ ଗଣିତ ନା କଣ ଗୋଟେ ଥାଏ। ମୁଁ ଟିଉସନ୍ କରିଥିଲି ସେ ଛୁଆଙ୍କୁ ମୁଁ ଏମିତି କରିଥିଲି। ଟିଉସନ୍ ବୋଧେ ହୁଁ, ତୃତୀୟ କ୍ଲାସ୍ ପର୍ଯ୍ୟନ୍ତ ବୋଧେ କରିଥିଲି ସେ ଛୁଆଟା ମୁଁ ଯେତେବେଳେ ଟିଉସନ୍ କରିଥିଲି ତାର ଏବେ ଷଷ୍ଠ ସପ୍ତମ ହେଇଯିବଣି ସେ ଛୁଆ। ସେ ବୈଦିକ ଗଣିତ ପା ଠ ବେଳେବେଳେ ମାନେ ମୋର ମ୍ୟାଥ୍ ଏତେ ପସନ୍ଦ ହେଇକି ବି। ମୋର ସେ ବୈଦିକ ଗଣିତ ପାଠ ମୋ ପା ଟ୍ର ମାନେ ମୋ ମୁଣ୍ଡରେ ପଶେନି।
ଯାହା ହଉ ତୋମର ମ୍ୟାଥ୍ ପସନ୍ଦ।
ପସନ୍ଦ ମାନେ ମୋତେ ଟିକେ ତାକୁ ସଲ୍ଭ କରିବାକୁ ଭଲ ଲାଗେ ଆଉ।
ସେଇଟା ହଉଛି ଦୁର୍ବଳତା ମୋର ତ ଆଗେ କହୁଚି। ମୋର ଜମା ମ୍ୟାଥ୍ ହୁଏନି।
ହୁଏନି।
ତ ଜମା ମ୍ୟାଥ୍ ହୁଏନି।
ମ୍ୟାତ ମୋର ହୁଏ ଗଣିତ ଟା ହୁଏ ସିନା କିନ୍ତୁ ତା ଦେହରେ ଗୋଟେ ଥି ଥିଲା ତ୍ରିକୋଣମିତି ଥାଏ।
ହଁ।
ପାଠଟା ମୋର ପ୍ରାଣ ଭୟ ଯେମିତି ଶାଶୁ ବୋଉ ଦେଢ଼ଶର ଭଳିଆ ହୁଏ ପଡ଼େନି ସେଇ ହନ୍ତି ମୋର ବି। ତା ସହିତ ପଡେନି। ସେ ପାଠ ଟା ମୋର ଜମା ମାନେ ମୋତେ ଯେତେ ମାରି ପିଟିକି ପଢେଇଲେ ବି ମୋର ହୁଏ ହିଁ ନାହିଁ ସେଟା।
ଓହୋ! ନାଇଁ ମୋତେ ମାନେ ଗଣିତରେ କୋଉଟା ଭଲ ଲାଗେ କିହିଲ ଯୋଉ ବିଜ ଗଣିତଟା ବିଜ ଗଣିତଟା ଟିକେ ମାନେ ସହଜ ଲାଗେ। କିନ୍ତୁ ଏଇ ଯୋଉ ଜ୍ୟାମି ତି ଯାହା ସବୁ ଥାଏ ଜାମିତି ପରିମିତି ଇଏ ବାବା ସିଏ ଭାରି କଷ୍ ଟ ମୋତେ।
ହଁ ନା ଗୋଟେ ଗୋଟେ ବି ହୁଏନି ଜମା ଟୋ ଟୋଟାଲ ହୁଏନି।
ହଁ ନାଇଁ ଆମର ଜଣେ ଥିଲେ ସାର୍ ସେ ବିଜ ଗଣିତ ଟା ବହୁତ ସରଳ ଉପାୟରେ ବୁଝାନ୍ତି। ସେଥିପାଇଁ ମୁଁ ବୁଝିଯାଏ ବହୁତ୍ ଶୀଘ୍ର। କିନ୍ତୁ ଜ୍ୟାମିତି ଯୋଉ ସାର୍ ପଢଉଥୁଲେ ସିଏ ଟିକେ ମାନେ ଆମେ କଣ ହାଇସ୍କୁଲ୍ ଏବେ ସିନା ଟିକେ ବେଶୀ ଇଂଲିଶରେ କଥା ହେଲେ କି କଣ ଆମେ ବୁ ବୁଝା ବୁଝି କରିଦବା କି କଣ? ସେତେବେଳେ ଆମର ଆଉ କଣ ଏତେ ଥିଲା ଜ୍ଞାନ କହୁନା। ଆଉ ସ୍କୁଲ୍ ଟାଇମ୍ ରେ
ସେତିକିଆଳେ ତ ଖାଲି ଭାବୁଥୁବେ ହେ ପାଠ ପ-ପାଠ ଧନ୍ଦା ଟା କିଏ କରିଥି
ସେଇଆ ସେଇଆ ଏବେ ଭାବୁଛଚି ପାଠ ଟାଇମ୍ ଟା ହିଁ ବେଷ୍ଟ।
ବେଷ୍ଟ ଥିଲା ଏଇ ଯୋଉ ଏ କାମ ଧନ୍ଦା ଏଗୁଡ଼ା ନଥାନ୍ତା ଆମେ ଖାଲି ଖାଅ ପିଉ ସ୍କୁଲ୍ କୁ ଯାଅ। ଆସ ଖେଳ ହଁ ଏ ଯୋଉଁ ବେ କାରିଆ ପଇସା ପତ୍ର ଟେନସନ କିଛି ନଥିଲା ନିଜ ବାପା ମାଆଙ୍କ ପଇସାରେ ଖାଅ ପିଅ ଉଡାଅ ଆଉ କିଛି ଏଗୁଡା ନଥିଲା ଭଲ।
ଏ ଏବେ ମାନେ ହଁ ଏବେ ତ ସିଏ ଟେନସନ୍, ତା ଦେହରେ ପୁଣି ସଂସାର ଭିତରେ ପଶିଲେ ମାନେ
ସଂସାର, ବାହାଘରଟା ତ ଆହୁରି ଗୋଟେ ବଡ କହିବ ଯୁଦ୍ଧ କି ଆଉ।
ତମର କିଏ କିଏ ଅଛନ୍ତି ପରିବାରରେ?
ପରିବାରରେ ଏମତି ବାପା, ମା, ଭାଇ, ଭଉଣୀ ଜା, ଦେଢୁଶୁର ଏଇ ସବୁ ଆଉ।
ଓହୋ ତମେ ବି ତାହେଲେ ସଂସାର ଭିତରେ
ହଁ ପସି ସାରିଛି ନା। ସିଏ ନୁ ଯିଏ କୁହନ୍ତି ଗୋଟେ ବାହାଘର ଲଡୁ ଯିଏ ଖାଇଚି ସିଏ ଜାଣିଚି।
ସିଏ ପସ୍ତେଇଚି ନ ଖାଇଆ ଲୋକ ବି ପସ୍ତେଇଚି।
ଢଗଟା ପକ
ଏ-ହେଁ-ହେଁ ହଁ ଯି ଖାଇଛନ୍ତି ସିଏ ବି ପ ସ୍ତେଇ ଛନ୍ତି। ଯିଏ ନ ଖାଇଛନ୍ତି ସିଏ ବି ସବୁ ପସ୍ତଉଛନ୍ତି। ବାହା ହବା ଆଗୁରୁ ଭାବିବ ଯାହା ବାହାସାହା ହେଇସାରଲୁ ସ୍ୱାମୀ ପଇସାରେ ଚଳିବୁ କି କଁ କରିବୁ। ଏଇ ଯୋଉ ବାହା ହେଲା ପରେ ଯୋଉ କଷ୍ଟ
ହଁ ପରା ନାଇଁ ତ ବାହାଘର ପୂର୍ବୁରୁ ତମେ ଭାବିବ ହଁ ବା ବାହା ତ ହେଇଯିବି ସ୍ୱାମୀ ପଇସାରେ ଚଳିବି କିଛି ଗୋଟେ ଆଉ କଣ ମୋର ଟେନସନ୍, ବାହା ହେଇସାଇଲା ପରେ ଲାଗିବ ହେ ନା ଗୋଟେ କାମ ଫାମ କରିଥାନ୍ତି ଭଲ ହେଇଥାନ୍ତା, ଏଇ ସଂସାର କାମରେ କାଇଁ ରହିଥାନ୍ତି ଅଫିସ ପଳେଇଥାନ୍ତି, କି କାମରେ ପଳେଇଥାନ୍ତି, ଗୋଟେ ଯାଇଥାନ୍ତା ଟେନସନ୍।
କୁହନା ସବୁଠାରୁ ବାହାସାହା ହବନି ସେଇ ଲାଇଫ ମାନେ ସବୁଠାରୁ ବେଷ୍ଟ।
ମୋର ଯୋଉ ସାଙ୍ଗମାନେ ବାହା ହେଇନାହାନ୍ତି ମୁଁ ତାଙ୍କୁ କହୁଚି ତମେ ବାହା ହୁଅନି ଯଦି ବି ବାହା ହଉଚ ଦି ଚାରି ବର୍ଷ କି ପାଞ୍ଚ
ହ୍ୟାଲୋ। ତମ କଥା ମାନେ ଶୁ ହଁ ହଁ ହେଇ ଶୁଭିଲା।
ଅଉ ଏଇ ନେଟ ଇଏ। ହଁ ଆଉ ମୋର ତ ଯୋଉ ଛୁଆ ଗୋଟେ ଡାହା ବାଳୁଙ୍ଗା ଛୁଆ।
ଓହୋ ହୋ।
ହଁ ମାନେ ଦେଖିବ ମାନେ ଛୋଟ ଛୁଆ ଆଉ ବ ନା ଦଉଚୁନ ପୁଅ ଆଉ ଝିଅ ପିଲାଙ୍କ ଭିତରେ କମ୍ପେୟାର କରିବ ପୁଅ ପିଲା ହିଁ ବେଶୀ ଦେଖିବ ଦୁଷ
ବେଶୀ ଚଗଲା ପୁଣି ସବୁ ଜିନିଷ ଟାକୁ ଧରିବେ ବି ଲେଟ ରେ।
ହଁ।
କିନ୍ତୁ ଝିଅମାନେ ସବୁ ଜିନଷ ବହୁତ ଶୀଘ୍ର ଶୀଘ୍ର କରନ୍ତି। ଏତେ ଚଗଲା ବି ନୁହଁନ୍ତି। ତାପରେ ତାଙ୍କୁ କଣ କର ତାଙ୍କର ଦେହ ଫେୟ ଏତେ ଖରାପ ତାଙ୍କୁ ବି ଏତେ ଆ ମାନେ
ସିଏ ଏବେ କଣ କରୁଚି ଜାଣିଚ ସିଏ ମୋ ଜୋ ତା ଷ୍ଟାଣ୍ଡରୁ ମୋ ସାଣ୍ଡେଲ ସବୁ କାଢିକରି ମାନେ ମୁଁ ତାର ଲାଇଟ ଜୋ ତାଟା ବାହାର କଲି ତା ଶୁ ଟା ବାହାର କଲି କି ତୁ ସେଇଟା ପିନ୍ଧି, ନା ମୋ ସାଣ୍ଡେଲ ଟା କାଢିକି ସେ ସାଣ୍ଡେଲ ଟା ହବ ତିନି ତିନଟା ଆଙ୍ଗୁଳି ଉଞ୍ଚାର ହବ ତିନି କି ଚାରି ଉଞ୍ଚାର ହବ, ସିଏ ସେଇଟାକୁ ପିନ୍ଧିକି ଠକ୍ ଠକ୍ କରିକି ଚାଲୁଚି।
ଆ ଛୁଆଙ୍କର ଫେବରାଇଟ୍ କାମ ସେଇଟା ଆଉ ବଡ ବଡ ଜୋତା ପିନ୍ଧିକି ବୁଲିବି।
ବି ଆମ ସାଇଡ ଘରେ ତା ଜୋତାକୁ ଏମିତି ଆଣିକି ଘରେ କେବେ ରଖିଦେଇଚି ସିଏ ସେ ଜୋତାକୁ ଆଣିକି ରଖିଦେଇଚି ସେଇ ଜୋତାଟା ହିଁ ମୁଁ ପିନ୍ଧିବି।
ଆଚ୍ଛା।
ସେ ନିଜ ଜୋତା ପିନ୍ଧିବନି। ହେଲାଣି ଦି ଚାର ବର୍ଷ
ଓହ ଦିଚାରି ଦିଚାରି ବର୍ଷ ମାନ ତମେ କଣ ମାନ
ନାଇଁ ନାଇଁ ମା ଇଏ ମୁଁ ମାନେ ତିତିନ, ଚାର, ହଁ।
ଆଉ ଟିକ ଅଛି ଯଦି ଚାରି ବର୍ଷରେ ହେଇବ ତାହେଲେ ସ୍କୁଲ ଗଲା ଭଳିଆ ହେଇଗଲାଣି, ମାନେ ତମର ଆଉ କିଛି ଦିନ ପରେ ଟେନସନ ଟା କମିଯିବ ଆଉ।
ତଥାପି ତ ସେଇ ଫାଜିଲେ ଆମେ କହିବନି, ଆଉ ଆଉ ଯୋଉ ଛୁଆ ମୁଁ ଜଣଙ୍କର ମୋ ସାଙ୍ଗର ପଚାରିଥିଲି ସିଏ ଛୁଆ ହେଇଥିଲା ଲକଡାଉନରେ ମୁଁ ସେ ସାଙ୍ଗ ତ ଛାଡ଼ ଆମ ପରିବାରରେ କହୁଛି ଆମ ଘରେ ଗୋଟେ ଲକଡାଉନ୍ ଟାଇମରେ ହିଁ
ହଁ
ଦାଦା ସେମିତି ରିଲେଟିଭ୍ ହେବେ, ତାଙ୍କର ପୁଅଟା ହେଇଥିଲା ଲକ୍ଡାଉନ ଲକଡାଉନରେ ତ ଲୋକ କୁଆଡ଼େ ଯାଇପାରିବେନି, ନା ସ୍କୁଲ ଖୋଲା ନା କଣ ଖୋଲା କିଛି ନାହିଁ ସେ ଛୁଆକୁ ସମ୍ଭାଳିକି ସେ ଛୁଆ ଖାଉନଥିବ କେ କା ମାସେ ଦୁଇ ମାସ ପୂର୍ବ ହେଇଥିବ ଛୁଆ ଯେଉଁ ଭଳିଆ ଦାୟିତ୍ୱ ତାର।
ହଁ ବା।
ସେ ରାତି ଓନଦ୍ରେ ଏଇଟା ସେଟା
ଛଅ ମାସ ପର୍ଯ୍ୟନ୍ତ ତ ଟୋଟାଲ ହଉଛି ଛଅ ମାସ ପର୍ଯ୍ୟନ୍ତ ଟୋଟାଲି ରାତି୍ୟା ନିଦ୍ରା ହବାକୁ ହିଁ ପଡିବ ତମକୁ ସେ ଶୋଇଦେବେନି କିଛି ନାହିଁ ତାପରେ ପୁଣି ତମେ ଗୋଟେ ଘରର ଯଦି ଏଟିଆ ଥିବ ଗୋଟେ ମ୍ୟାନେଜ କରିଦବ ଜିନିଷ ଯଦି ଶାଶୁ ଘର ଭିତରେ ଥିବ ତାହେଲେ ତ ଆହୁରି ଆହୁରି ପର୍ଯ୍ୟନ୍ତ ସେଟା ସେମାନେ ବୁଝିବେନି, ଆମ ବେଳେ କଣ ଆମେ ଛୁଆ ସମ୍ଭାଳୁ ନଥିଲୁ ଇଏ କରୁନଥିଲୁ-
ସେମାନେ ତାଙ୍କ ଟାଇମଟାରେ ତାଙ୍କ ସମୟଟାରେ ଏତେ ବି ଇଏ ନଥିଲା ନା ସେ ଯାହା ହେଲେ ଦେଖିବ ହଁ ବାଳୁଙ୍ଗା ନଥିଲେ ପା ମୋ ଶାଶୁଘଆ ସମସ୍ତେ ମାନେ କହିବେ କହିବେ ତା ବାପା ଏମିତି ନ ଥିଲା ନହେଲେ କହିବ ଆମ ପରିବାରରେ କେହି ଏମିତି ବାଳୁଙ୍ଗା ନଥିଲେ ମୁଁ
ଆଉ ତାହଲେ ଇଏ କଣ ଆକାଶରୁ ଖସିଲା ଇଏ ଆକାଶରୁ ଖସିଲା ନା ଆଜି କାଲି
ତମ ମାନଙ୍କୁ କେ ହଁ ସେଇଟା ତ
ନା ନା ଆଜିକାଲି ଅନଲାଇନ ଯୁଗରେ ଡେଲିଭରି ହେଇଗଲା ଅନ୍‌ଲାଇନ୍ ଡେଲିଭରି
ଅନଲାଇନ ବୋଧେ ପାର୍ସଲ ଆସିକି ଦେଇଦେଲେ।
ହଁ ସେଇ କଥା କିବା କି ଆଣି ଡେଲିଭରି କରିଦେଇ ଯାଇଛି ନା କଣ ହଁ ଆଉ ଆକାଶରୁ ଖସିଲା ଭଳି ଏଇ ଯୋଉ କଥା କୁହନ୍ତି କିଟେ ଲାଗିବ।
ହଁ ମାନେ ନଥିଲା ମାନେ ଆଜି ଆଜିକାଲି ଛୁଆଙ୍କର ସେମିତି ହିଁ ମାଇଣ୍ଡ ହେଉଛି, ଆଗେ ଯେଉଁ ଭଳିଆ ପିଲା ଥିଲେ ଶାନ୍ତ ଶିଷ୍ଟ
ଏବେ ଆଉ କଣ ଅଛନ୍ତି ଇଏ ଜନମ ହଉହଉ ବାଇଡଙ୍କ ବିଛୁଆତି।
ବାଇଡଙ୍କ ବିଛୁଆତି ମାନେ କହିବ ହଁ ମାନେ ଦି ଚାରିଟା ପିଲା ଆଗରୁ କହୁଥିଲେ କହିଲେ ହେଲା ଆମେ ଏଇଠି ରୋଷେଇ ଫୋଷେଇ କରିବୁ ଛୁଆକୁ ସେଇଠି ବସେଇ ଦେଇଥିବୁ ସେଇଠି ବସିବେ
ସେଇଠି ବସିଥିବେ ଚୁପ୍‌କି।
ହଁ,
ତାପରେ ଆଗରେ କଣ ସେ ସବୁ ବାଲି ମାଟିରେ ସବୁ ଖେଳାଖେଳି କରୁଥିଲେ ଏବେ ଆମ ଛୁଆଙ୍କୁ ଟିକେ ବାଲିକି ଛାଡନି ଦେଖିଆ ଆମେ ମା ମାନେ ତ ଛାଡ ଛୁଆ ମେ ହିଁ ନାକ ଟିକେ ଟିକେ ପଳେଇ ଆସିବେ
ନାକ ଟେକିକି ପଳେଇ ଆସିବେ ନା ମୋ ପୁଅ ଟା ଗଡି ଯାଉଛି ସିଏ ଇଏ ହେବ ଯେ ତାକୁ କଣିଲ ଧୂଳି ବାଲିରେ ଖେଳିବାକୁ ପସନ୍ଦ ତାକୁ ଖେଳିବ ମାନେ ଟିକେ ତାର ସେନ୍ସିଟିଭ୍ ବଡ଼ିଟା ମାନେ ଦେହ ପାଇଁ ଏତେ ଯେ ମିତି ତୁଳା ଭଳିଆ ଦେହ
ହଁ ହଁ।
ଟିକେ ଏପଟ ସେପଟ କମ ପାଣିପାଗ ହେଲା ମାନେ ଧରିଲା ତାକୁ
ସେ ନାଇଁ ଆଜିକାଲି ଛୁଆ ହିଁ ସବୁ ମାନେ ନରମା ଛୁଆ ଗୁଡ଼ାକ। ଆଗରୁ ଛୁଆ ଦେଖନି କେ ତେ କଣ କରୁଥିଲେ ଆମ ଟାଇମ୍ କଥା କହୁନା ଆମେ ସବୁ କେତେ ବର୍ଷା ହେଇ ଖରା ସବୁ ସହୁଥିଲେ। ଏବେକା ଛୁଆ କୁହନି ତାଙ୍କୁ ସବୁ ଏସିି କୁଲର ନହେଲେ ସେ ଛୁଆ ସବୁ ଶୋଉନାହାନ୍ତି।
କୁଲର ସେମିତି ବି ଗରମ ବି ହଉଛି ଏଇତ ବର୍ଷା ଦି ଚାରି ଦିନ ହେଇଛି ବୋଲି ଟିକେ ନହେଲେ ଗରମ ବି ସେମତି
ନା ନା ଆମେ ଟିକେ କଣ କହିଲେ ଆମେ ଷ୍ଟ୍ରଙ୍ଗ ଥିଲେ ସେତିକି। ଏ ଛୁଆ ଏତେ ଷ୍ଟ୍ରଙ୍ଗ ନୁହଁନ୍ତି ମାନେ ହାତ ଦେଖିବ ପୁରା ନରମ ନରମ। ହଁ ପୁରା ହାତ ଗୁଡାକ ସାତ ଆଠ ବର୍ଷର ଛୁଆ ହେଲାଣି ସବୁ।
ନରମ ମାନେ କହିବ ତୁଳା ତ ଆଉ।
ହଁ ପା।
ଆଉ ଲୋକ କହିବେ ଆଙ୍କୁ ଖୁଅଉନାହାନ୍ତି ବୋଧେ।
ଆଉ ତାଙ୍କ ଖାଇବା ଗୁଡ଼ା ଆମେ ଖାଇ ଦଉଛନ୍ତି।
ହଜାର କମ୍ପ୍ଲେନ୍ ଆସିବ ତାକୁ ତାକୁ ଖୁଅଉନୁ? ଆଉ ଏମିତି କଣ ଝଡ଼ିଗଲାଣି ଇଏ ହେଲାଣି ସେ ହେଲାଣି ମୁଁ କହିବି ଭଗବାନ କିଏ ତମମାନଙ୍କୁ ବୁଝେଇବ? କୌଣସି ମାଆ ଚାହିଁବ ମୋ ଛୁଆଟା ଭୋକରେ ଥାଉ ଆଉ ମୁଁ ଖାଇଦିଏ? ମୁଁ ଏତେ ଏତେ ଖାଇକିରି ଇଏ ହେଇଯାଏ ମୋ ଛୁଆ ଭୋକରେ ଥାଉ।
କହୁଛନ୍ତି ସେଇମାନେ ହିଁ ବୁଝିବା ଦରକାର ନା ତମେ ବି ତ ସେଇଭଳିଆ ଥିଲ ତାପରେ ଆଗରୁ କଣ କହିଲ ଆ ଖାଇବା ଅଭାବ ଥିଲା ଏବେ ଖାଇବା ହଁ ସନ୍ ବହୁତ ଅଛି କିନ୍ତୁ ଭଲ ଖାଦ୍ୟ ନାହିଁ। ଏବେ ଯାହା ଖାଉଛନ୍ତି ଜାଣିକି ବିଷ।
ପରିବା ବି ଦେଖିବ ପରିବା ବି କୋଉଠୁ ଆମକୁ ଭ ପୁରା ପିଓର ପରିବା ମିଳୁଛି?
ମିଳୁଛି ହଁ ସବୁ ବିଷ ତ ଖାଉଛନ୍ତି ବିଷ ପିଉ ନିଶ୍ୱାସ ନଉଛନ୍ତି ବି ସେ ବି ବିଷ।
ତୁ କି ମୁଁ ପନିର୍ ଫନିର ଟିକେ ଆଣିକି ଖାଇବି। ସେ ପନିର କି ବି ଆମେ ଏବେ ମୁଁ ଗୋଟେ ଜାଗାରେ କହୁଛି ଯାହାର ଗାଈ ଥିଲା ସିଏ ଲୋକ ଆମ ଜୋଉ ଅଟୋରେ ନେବା ଆଣିବା କରେ ସେ ଲୋକ କହିଲା କହିଲା ସାର୍ ଆଉ ପନିର୍ ଭଲ ପନିରି ଆଉ ଘର ମିଶା ପନିରି ତମେ ଜାଣିପାରିବ। ତାଙ୍କୁ ପଚାରାହେଲା କେମିତି ନା ଆଉ ଯୋଉମାନଙ୍କର ଦେଖିବୁ ଗୋଟେ ଗୋଟେ ମିଠା ପୁରା କହିବ ତୁଳା ଭଳିଆ ତୁଳା ତ ନୁହଁ ଗୋଟେ ଟିକେ ଟାଣ ଟାଣ ଭଳିଆ ଲାଗେ ପାଟିକି ଚୋବେଇବ ଚୋବେଇ ହବନି। ସେଇଗୁଡ଼ା ସେମାନେ କଣ କରନ୍ତି? ଟିକେ ଗୋଟେ ପାଉଡ଼ର ଆସେ ଅମୁଲୁ ଭଳିଆ ସେ ପାଉଡ଼ରକୁ ମିସେଇକିରି ଛେନା ସେଥିରୁ ପ ପ୍ରସ୍ତୁତ କରିକିରି ସେଇଥିରେ ହିଁ ମିଠା କରନ୍ତି ସେଇଥିପାଇଁ ସେ
ସେଇଗୁଡାକ ବେଶୀ ଯୋଉ ପ୍ୟାକେଟ ବାଲା ବାହାରେନି କି ପ୍ୟାକେଟ ପନିର ଯୋଉ ସେଇଟାରେ ବେଶୀ ସେଇ ଟାଣ ଜିନିଷ ଟା ଥାଏ ତମେ ଖୋଲା ଆଣିବ।